ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ସବୁଛି ଭାଇ
ହଁ ଭାଇ ଶୁଭୁଛି ଆଉ କଣ କରୁଥିଲ
ଏଇ ଏବେ ଖାଇକି ଆସିଲି ତ ବସିଛିୁ ଟିକେ ଆଉ
କଣ ଖାଇଲା
କଣ ଖାଇଲୁ ଏଇ ବାହାରେ ଖାଇଲୁ ହୋଟେଲ ରେ ନାନ୍ କୁ ଅଣ୍ଡାୟଜ କରି ଗୋଟେ ଆଉ
ଓହୋ କଠୋର କୋଉ ଜାଗା ତମେ ରହୁଛ
ଆମେ ଏଇଠି କଟକ ଷ୍ଟାଟିମ ପାଖପ ଅ ଟିକେ
ଷ୍ଟାଡିୟମ ମାନେ ବାର ବାର ଷ୍ଟାଡିୟମ
ହଁ ହଁ
ବାର ବାରଟା ଟା ମାନେ କୋଉ ଜାଗା ଆମର ଯୋଉ ବକ୍ସି ବଜାର
ବାରଟି ଷ୍ଟାଡିୟମ ଷ୍ଟାଡିୟମ ରୁ ଏଇ କିଏ ପଛକୁ ଆସିଲା ଆସିକି ଅ କ କଣ କହିବ ଡିଅର ପାର୍କ ଜାଣିଛ
ଡିୟର ପାର୍କ ସେଟା କୋଉ ପଟେ କହିଲ
ଉଁ ଆରେଇ ବାଲିଯାତ୍ରା ପଡଆ ଆଡକୁ
ଓହୋ ଓହୋ ହୋ ସେପଡ଼ିଲନ
ହଁ
ଆଚ୍ଛା
ଏଇ ବାଲିଯାତ୍ରା ପଡିଆଡକୁ ଟିକେ ପଛକୁ ଆସିଲେ ଆ ଏଇଆଡେ ରହୁଛି ଆଉ ହଟା ଚଛହଟା ଜାଣିଛ ତ
ହଁ
ହେଇ ସେଇଟା
ଆଚ୍ଛା ଆଚ୍ଛା କେତେ ଟଙ୍କା ରହୁଛ
ଆମେ ଏଇ ସାଙ୍ଗ ଆରିକା ମିଶିକି ଏଇ ଛଅ ଛଅ ଜଣ ଖଣ୍ଡେ ରହୁଛୁ ଆଉ
ହଁ
ଏବେ ରୁମ ରେ ଅଛନ୍ତି ଆମେ ଦି ଜଣ ଅଛୁ ଆଉ ଯାଇଛନ୍ତି ପିଲା କାମରେ ଆସିବ ଆଉ
ଓହୋ ଆଉ ଏ ଯୋଉ ଆଉ କଣ ଏ ବର୍ଷ ତ ପୂଜା ପୂଜି ସବୁ ପର୍ବତ ପାଖେଇ ଆସିଲାଣି ରଥଯାତ୍ରା ଆଇଲାାଣି ରଥଯାତ୍ରା ଯିବ ଦଶହରା ଆସିବ ଆଉ ସେପଟେ କଣ ଦୁର୍ଗା ପୂଜା
କଟକରେ ତ ଦୁର୍ଗା ପୂଜା ଫେମସ ଜାଣିଥିବ।
କଟକ ତ ଭୁବନେଶ୍ଵର ରେ ତ ଫେମସ ଆଉ। ଆଉ ତମର ସେପଟେ ଗାଁ ଗହଳି ରେ ହୁଏନା?
ଆମର ଆମର ଦୁର୍ଗା ପୂଜା ଏତେ ହୁଏନି। ଆମର ଲକ୍ଷ୍ମୀ ପୂଜା ହୁଏ। ଲକ୍ଷ୍ମୀ ପୂଜା ଟିକେ ବଡ ଆକାର ହୁଏ। ସାତ ଆଠ ଦିନ ଖଣ୍ଡେ ହୁଏ। ଅ ସେଇଥିରେ ହଁ ଏ ମେଢ ଫେଡ ସବୁଆଡେ ପଡେ ଯାତ୍ରା ଫାତ୍ରା ଆସେ ଆଉ।
ଆଚ୍ଛା।
ହୁଁ। ଆଉ ଆଉ ଯାହା ଯାହେଲେ ପର୍ବ ହେଲେ ଏଇ ଗଣେଶ ପୂଜା ହେରିକା ହୁଏ। ସରସ୍ଵତୀ ପୂଜା, ଗଣେଶ ପୂଜା।
ହଁ ପ ପୁ ପୂଜା ତ ଏକା ଚାଲିବା ମାନେ ଲାଗି ରହିବ ପୂଜା ଆଉ। ମେନ ମା ଦୁର୍ଗା ଙ୍କଟା ପୂଜା ଟା ଟିକେ ଭଡା ବଡ ଆଡମ୍ଭର ହୁଏ ଆଉ। ଦଶହରାରେ ତ ପୂଜା ସହ ଫେରେ ରାବଣ ପୋଡି। କଣ କହିଲ?
ମୁଁ କହିଲି ଏ ଦୁର୍ଗା ପୂଜା ଅଛି ଦୁର୍ଗାପୂଜା ସରିଲେ ଲକ୍ଷ୍ମି ପୂଜା ଆସେ। ୟ ଆଉ କଟକରେ ଆମେ ଅଛୁ ଏଉନୁକା କଟକରେ ଟିକେ ଦୁର୍ଗା ପୂଜା ଫେମସ ଆଉ ଆମ ଘର ଆଡେ ସିଆଡେ କଣ ସିଆଡେ ଦୁର୍ଗା ପୂଜା ମାନେ ଗୋଟେ ଦିନ ହୁଏ। ଆଉ ଲକ୍ଷ୍ମୀ ପୂଜା ଟା ଟିକେ ଅଧିକ ଦିନ ହୁଏ ସାତ ଆଠ ଦିନ ଭଳିଆ ହୁଏ।
ହୁଁ।
ହୁଁ। ଯାତ୍ରା ଫାତ୍ରା ଟାଇପ ର ଟିକେ ହୁଏ।
କଟକରେ ତ କଟକରେ ତ ପ୍ରାୟ ସବୁ ମାନେ ସବୁ ଗୋଟେ ଗୋଟେ କ୍ଲବ ଥବ।
ହଁ ହଁ ସବୁ କ୍ଲବ। କ୍ଲବ ଗୋଟେ ମାନେ ଏରିଆ ହିସାବରେ ଗୋଟେ କ୍ଲବ ଥିବ ସେମାନେ ସବୁ ଚାନ୍ଦା ଆଦାୟ କରନ୍ତି। ମାନେ ଆଗୁଆ ସବୁ ହଁ ସେ ତାଙ୍କର ମାନେ ପୂଜା କିଛି ଦିନ ଆଗରୁ ନୁହଁ ସିଏ ଗୋଟେ ବର୍ଷା ଆଗରୁ ମାନେ ଟିକେ ଟିକେ ଟିକେ ଟିକେ କରିକି କଲେକ୍ସନ କରୁଥିବେ। ଆଉ । ହଠାତ୍ ଯେମିତି ମାଗିବାକୁ ପଡିବନି ଆଉ। ହଠାତ୍ ନହେଲେ କେତେ ଏତେ ପଇସା ଜଣ କିଏ ଦେବ।
ହଁ ଆଉ ତାଙ୍କର ବି ଯୋଉ ଆମର ଦେଖିବାକୁ ଗଲେ ତାଙ୍କର ଯୋଉ ମୁଁ ଯାହା ଦେଖିଛି ମେ ଏତେ ତ ମୁଁ କଟକ ଯାଏନି କି ଏତେ ଯିବା ଆସିବା ନୁହଁ ଆଉ ମୁଁ ଯାହା ଯେତିକି ଦେଖିଛି ଏଥର ମାନେ ଯୋଉ ଗେଟ ଫେଟ ଯୋଉ କରନ୍ତି ଦୁର୍ଗା ମାଙ୍କର ଯୋଉ ଗେଟା ଟା ସେଇଟା ବହୁତ ବଡ ଇଏ କରନ୍ତି। ଖାନନଗର ତ ମୁଁ ଜାଣିଛି ମଷ୍ଟ ଖାନନଗର ବାଦାମବାଡିରେ ବଡ ବଡ ଗେଟ୍ ହୁଏ ବୋଲି।
ହୁଁ ବାଦାମ ବାଡି ହଁ ବାଦାମ ବାଡିଆଡେ ଟିକେ ଅଧିକ ହୁଏ।
ବାଦାମବାଡିରେ ହଁ ବାଦାମବାଡିରେ ଖାନନଗର ରେ ବି ହୁଏ ଗେଟ୍ ଟା ବଡ ଗେଟ୍। କଟକ ଖାନନଗର ଯୋଉ
ସେପଟେ ତାପରେ ଚୌଦ୍ୱାର ଆଡେ ଟିକେ ଆସିବ ଭାରି ଆଉ।
ଚୌଦ୍ୱାର ଆମର ତମର ତ ସେଇପଟ ତମେ ଯୋଉପଟେ ରହୁଛ କହୁଛ କଟକର ସେଇପଟ ସେଇଠି ଯୋଉ ଦୋଳମୁଣ୍ଡେଇ ହଉ ଯୋଉ ଚଉଧୁରୀ ବଜାର ହେରିକା ମଙ୍ଗଳାବାଗ ଦୋଳମୁଣ୍ଡେଇ ଫୋଳ ମୁଣ୍ଡେଇ ସାଇଟ୍ ରେ ଅଧିକା ସବୁ ଠାକୁର ଅଛି, ରାଣୀ ବଜାର।
ହଁ ସବୁ ସବୁଆଡେ ହୁଏ। ସବୁ ମାନେ ଟିକେ ଟିକେ ଛାଡିକି ସବୁ ଗୋଟେ ଗୋଟେ ମୂର୍ତ୍ତି ଥିବ। । ଦି କିଲୋମଟର ଭିତରେ ଗୋଟେ ଗୋଟେ ମୂର୍ତ୍ତି
ଦି କିଲୋମିଟର ଏତେ ବି ନୁହଁ, ଗୋଟେ ପାଶହ ସାତଶହ ମି ର ବି ଗୋଟେ ନାଖେ ଠାକୁର ଥାନ୍ତି।
ହଁ ଠାକୁର ବଡ ବଡ ଛୋଟ ବଟ ଛୋଟ ଛୋଟ ଠାକୁର ବି ଥାଆନ୍ତି। ଅ ମାନେ କିଏ ବନେଇଦିଏ ଛୋଟ ପିଲାରିଆ ଯୋଉ ବନଉଛନ୍ତି।
ହଁ ପୁରା ଚାନ୍ଦି ମେଢ ପୁରା ଠାକୁରଙ୍କର ପୁରା ଆଉ।
ହୁଁ ଆଉ ଆମର ଏଇଠି ଚହଟାଟେ ଚହଟାରେ ହୁଏ ଗୋଟେ ବଡ ଆକାରରେ
ହଁ
ତ ହଁ ଆଉ ଦମର କେମତିୁ ହୁ ଏପଟେ
ଆମର ଏପଟେ ଏତେ ନୁହଁ ଆମର ତ ଏପଟେ ମ ଦେଖିବାକୁ ଗଲେ ଏପଟେ ସେଇଠ ଆମର ଅ ଆମର ଯୋଉ କଣ ସେଇଟା ଆମର ପାରାଦଵୀପ ତ ଆମର ଇଏ ଫେମସ ଆଉ ବିଶ୍ୱକର୍ମା ପୂଜା ଆଉ ଆମର ଏ ଗୋଟେକ୍ଷ୍ମୀ ପୂାଡ ଆରମ୍ଭରୁଏ
ଲକ୍ଷ୍ମୀ ପୂଜା ହଁ ତମର ବିକ୍ମୀ ପୂା ହଏପଟେ
ଲକ୍ଷ୍ମୀ ପୂଜା ଟା ହୁଏ ବଡ ଇଏରେ ଆଉ ମାନେ କଣ୍ଟରାଷ୍ଟ ପା ଆଉ
ଲକ୍ଷ୍ମୀ ପୂଜା ମାନେ ଅ କେମତି ମେଢ
ମାନେ ମାନେ ଦି ମାନେ ଦି ହାତ ଛାଡି ଗୋଟେ ଲାଗା ଠାକୁର
ହୁଁ
ହୁଁ ପୁରା ଇଏ ପୁରା ଗୋଟେ ଗାଁ ରେଟାଲ କହିବାକୁ ଗଲେ ନିହାତି କୋଡିଏଟା ପାଖାପାଖି ମେଢ
ଗାଁରେ ଏଇ ଯୋଉ ଗେଟ ହେରଆ ହୁଏ ହଁ
ନବାପାଟଣ ଶୁଣିଥିବ ନବାପାଟଣା
ହୁଁ ନାଇଁ ନାଇଁ
ଶୁଣିନ ସେଇଟା ପୁରା ଫେମସ ଲକ୍ଷ୍ମୀ ନ
ଲକ୍ଷ୍ମୀ ପୂଜା ଆଉ ଏପଟେ ତ ଆମର ଢେଙ୍କାନାଳ ଢେଙ୍କାନାଳ ଆଡେ ଟିକେ ଅଧିକ ଫେମସ ଶିକ୍ଷା ଲଲାକଙ୍କ ଜରିଏ ବଡ଼ା କରରେ ହୁଏ
ହଁ ଏମିତି ସବୁ
ହଁ ସେଠେ ଲକ୍ଷ୍ମୀ ପୂଜା ହୁଏ ମାନେ ଯେ ଲମ୍ବିଥିବ ପୁରା ଗୋଟେ ଗୋଟେ ମାନେ ଆରମ୍ଭ କର ଗୋଟେ ଗାଡିରେ ପାର୍କିଂ ରେ ସେଇଠୁ ଆରମ୍ଭ କରିକ ସେ ତିନି ଚାରି କିଲୋମିଟର ଭଳିଆ ଲମ୍ବିଥିବ ଲାଗିଥିବ ମେଢ ଲାଗିଥିବ ଗୋଟେ ଗୋଟେ କରିକି
ହୁଁ ବଡ ଆରମ୍ ଆରମ୍ବର ହୁଏ ମାଙ୍କ ପୂଜା ଟା
ହଁ ଆଉ ଏବେ କଣ
ଆ ତମର ତ ସେପଟେ ମାନେ ଧର ପୂଜା ଯୋଉ ମାନେ ହେଲା ଧର ଲକ୍ଷ୍ମୀ ପୂଜା ହେଲା ତମର ତ ପାଳି ଦଉଥିବେ ଲୋକ ମାନେ କାହା କୋଉ ଦିନ ବଣ୍ଟା ହେଇଥିବ ମାନେ ପାଳି ମଣି ଠାକୁରଙ୍କ ପାଖରେ ଯୋଉ ଖବାକୁ ଦିଅନ୍ତି ବା
ହଁ ହଁ ସିଏ ଖାଇବାକୁ
ହୁଁ ସେଟା ଥବ ଆଉ ପଣା ପୋଣା ହେ ବି ଭୋଗ ଯାଉଥିବ
ସିଏ ହଁ ସିଏ ମାନେ ଗୋଟେ ପାଳିଆ ଘର ହିସାବରେ
ହଁ ଘର ଘର ହିସାବରେ ତ ନୁହଁ ଧର ଯିଏ ବଡଲଗିଆ ହେଇଥିବ ସିଏ ତାର ଏକୁଟିଆ ଦବା ଆଉ ଧର ହେଇଥିବ ତିନି ଚାରି ଜଣ ମିଶିକି
ନ ନାଇଁ ଆମର ଲକ୍ଷ୍ମୀପୂଜା ହେଲେ ଗୋଟେ ସାହି ରେ ହୁଏ ହେଲା ତ ଏମିତି କେତେଟା ଘର ମିଶି ଇ ଦିଅନ୍ତି ଶାଢୀ ଫାଢୀ ମାଆଙ୍କୁ ଶାଢୀ ହେରିକା ଭୋଗ ଫୋଗ ସବୁ ଏଣି ଦିଅନ୍ତିୋଟ ଏଟେ ଦିନ ପୂଜାନ୍ତ ଅ
ଆଛା ଭଲ
ହଁ
ହୁଁ
ଯୋଉ ଯାହାର କଣ ଥିବ ମାନସିକ ହେରିକା ସିଏ ତାର ଅଲଗା ଦିଏ, ଅଧିକ ମାନେ ଦିଏ ଜିନିଷ ଆଉ।
ହୁଁ ଉଁ।
ଆଉ ଲକ୍ଷ୍ମୀ ପୂଜା ହେଲେ ହଁ। ଆଉ ଲକ୍ଷ୍ମୀ ପୂଜା ହେଲେ ଆମର ତ ସବୁଆଡେ ନେଇ ଆସି ଖାଇଆ ଫାଇଆ ଜିନିଷ ପଡେ ସବୁ ବହୁତ ଜିନିଷ।
ହୁଁ।
ଭଲ ଭଲ ଖାଇବା ଏଇ ଏ ବାହାରୁ ଆସନ୍ତି ଦୀପ କିଣିବା ପାଇଁକି ଇଠିକି। ହଁ ପକା ଝିଅମାନେ କେତେ ଲକ୍ଷ୍ମୀ ପୂଜା ଆମର ହଁ ସାତ ଆଠ ଦିନ, ସିଏ ଦି ଦିନ ପକାନ୍ତି ତ ଏ ଲୋକଙ୍କୁ ଖାଆନ୍ତି, ବୁଲନ୍ତି ଆଉ ଆଉ ଆମର ଏଇ ଯାହା ଯାତରା ବି ପଡ଼େ ହୁଁ ସବୁ ମାନେ ଲକ୍ଷ୍ମୀ ପୂଜା, ଲାଷ୍ଟ ଚାରି ଦିନ ଖଣ୍ଡେ ଥାଏ ଯାତ୍ରା ପଡ଼େ।
ନାଇଁ ଆମ ଏପଟେ ବି ସେୟା। ବଡ ପାର୍ଟିରେ ବଡ ପାର୍ଟି ଆସେ ସେ ମାନେ, ମାନେ ଟୋଟାଲ୍ ପାଞ୍ଚ ସାତ ପାଞ୍ଚ ସାତ ରାତି ଏମତି କରେ ରଥ ଯାତ୍ରା ବେଳେ।
ହୁଁ ସେଇ ବଡ ପାର୍ଟି ଆସିବେ ଆଉ। ହଁ।
ହୁଁ।
ଯେଇ ଏମିତି ଯାତ୍ରା ହୁଏ ଆଉ। ଯେନ୍ତି ଆମର ସବୁ ଏପଟେ ହୁଏ ଆଉ। ହୁଁ।
ହୁଁ।
ଆଉ ଏବେ ରଥଯାତ୍ରା, ତାପରେ ଗଣେଶ ପୂଜା ଆସିଲାଣି, ଗଣେଶ ପୂଜାରେ ବି ଏମିତି ଆମର ଗଣେଶ ପୂଜା ବି ଏଇ ତିନି ଚାରି ଦିନ ଭଳିଆ ହୁଏ।
ଆମର ଗଣେଶ ପୂଜା ହୁଏ, ଗଣେଶ ପୂଜାରେ ମେଢ ବି ହୁଏ କିନ୍ତୁ ବେଶୀ ନାହିଁ ଏନ୍ତି ସାତ ଆଠଟା ଖଣ୍ଡେ ମେଢ ଆଉ ଗାଁରେ ଆଉ।
ହୁଁ, ଆ ଏଇ ପିଲା ହିଁ କରନ୍ତି।
ହଁ ସେଇ ପିଲାଳିଆ ହିଁ ଆମର ଏଇ ଗାଁ ପିଲା ସବୁ ମିଶିକି କରନ୍ତି।
ହଁ। ଆଉ ଲକ୍ଷ୍ମୀ ପୂଜା ହେଲେ ବଡ ଲୋକ ହେରିକା ସବୁ ମିଶିକି କରନ୍ତି, ଟିକେ ବଡ ଆକାରରେ ହୁଏ ଆଉ।
ହଁ।
ସେଇଟା ହଉଚି କଥାଟା। ଗଣେଶ ପୂଜା ତ ପିଲାମାନଙ୍କ ପାଠ
ଆମର ବି ଆଉ ଗୋଟିଏ ରହିଚି ମାନେ ଧର ଭସାଣୀ ଯୋଉ ହୁଏ ଠାକୁରଙ୍କର ଭସାଣୀ ହବ ହବ ମାନେ, ମାନେ ଗୋଟେ ଦିନେ ସମ ସବୁ ଠାକୁର ଏକାଥରେ ଭସାଣି।
ହଁ ଏଇଠି ଏଇ କଟକରେ ଏମିତି ହୁଏ। ମାନେ ଗୋଟେ ଦିନ ଲାଇନ ବାଇ ସେଇ ମାନେ ଏମତିରେ ଚାଲିଥିବ ଗୋଟେ ଲାଇନରେ ଏକାବେଳେ ପଳେଇଥିବ କେତେଟା ଖଣ୍ଡେ ଆଉ।
ଟୋଟାଲ ହଁ ତାଙ୍କର ମାନେ ଆମ କଣ ଟି-ଟିକେଟ ହେଇଯାଇଥିବ। ସିରିଏଲରେ କାହାପରେ କୋଉଟା କୋଉ ଠାକୁର ଯିବେ?
ଏଠେ ହଉଛି ସେଇଆ। ଏଠେ ମାନେ ଦୂର୍ଗା ପୂଜାଠୁ ବଡ ହଉଛି ତ ଆମ ଭସାଣି ବଡ ହୋଇଥାଏ।
ହୁଁ।
ହୁଁ, ଭସାଣୀ ବଡ ଆକାରରେ ହୁଏ। ବହୁତ ମାନେ କେତେ ଆ ଦ୍ଵିପହରୁ ଦିଟା ତିନିଟା ବେଳୁ ବାହାରିକି ରାତି ଯାକ ଏମତି ଯାଇଥାଉ। ରାତି ଦଶଟା ଯାକେଁ। ଆଉ ତ ଅଧିକ ହେଲେ ମନା କରୁଛନ୍ତି ଦଶଟା ପରେ ବେଶୀ ମାନେ ସାଉଣ୍ଡ କରିବେନି ଯେହେତୁ
ହୁଁ। ସେଟା ସେଟା ଦେଖିବାକୁ ବହୁତ ବଢିଆ ଲାଗେ।
ହଁ। ବହୁତ ଅଲଗା ପ୍ରକାର ଜିନିଷ ଆଣିକି
ହଁ ପୂଜାଟା ମେନ୍ ହବ ପ୍ରତିିବର୍ଷକୁ ଥରେ ଲେଖା ଆଉ। ଆଡ଼ମ୍ବରରେ ନ କଲେ ଭଲ ଲାଗିବନି। ସବୁଆଡେ, ଆମେ ସିନା କହୁଚୁ ସବୁଆଡେ ହଉଛି ପୂଜା। ହ୍ୟାଲୋ।
ହଁ ହଁ।
ସବୁଆଡେ ପୂଜା ହଉଛି ବା।
ହଁ ସବୁଆଡେ ପୂଜା ପୂଜା ତ ସବୁଆଡେ ହଉଛି। ଏଇଆଡେ କୋଉଆଡେ ବଡ ଆକାର ହଉଛିୁ କୋଉଆଡ଼େ ଛୋଟ ମୋଟ ଆକାରରେ ହଉଛି।
ଆଚ୍ଛା ହଉ ଆଉ।
ହୁଁ।